ହ୍ୟାଲୋ।
ହଁ, ହ୍ୟାଲୋ।
ଶୁଭ ସକାଳ।
ଶୁଭ ସକାଳ।
କଣ କରୁଚନ୍ତି?
ମୁଁ ଏଇଲେ ଠାକୁର ପୂଜା ସାଙ୍ଗେ ସାଙ୍ଗେ।
ଗାଧୁଆ ପାାଧୁଆ ସରିଗଲାଣି ନା? ଗାଧୁଆ ସରିଗଲାଣି ହାଲୋ। ହାଲୋ।
ହାଲୋ ହାଲୋ।
ହଁ ହଁ ଶୁବୁଚି ଗାଧୁଆ ସରିଗଲାଣି?
ହଁ ହଁ।
ହଁ ଆଉ ହଁ ହଁ ମୋର ବି ସରିଗଲାଣି ବର୍ଷ ର୍ଷା ହଉଚି ଆପଣଙ୍କ ସାଡେ ବର୍ଷା ହଉଚି?
ହଁ ବର୍ଷା ଝିପି ଝିପି ହୋଉଚି।
ଏଠି ବର୍ଷା ନାଇଁ ଟିକେ ଟିକେ ପାଗ ଖୋଲିଲାଣି କେନ୍ଦ୍ରାପଡାରେ।
ହୁଁ। ଏପଟେ ଟିକେ ବର୍ଷା ଝିପିଝିପି ହଉଚି ତାପରେ ସକାଳୁ ପିଲାଙ୍କର ସ୍କୁଲ ତ ହ ହ ଯେ ସ୍କୁଲ
ସ୍କୁଲ ଆପଣଙ୍କ ପିଲା କେତେବଳେ ଯିବେ ସ୍କୁଲ?
ଏଇ ଠିକି ସାତଟା ପ ହୁଁ ଆଉ ସିଏ ସବୁ ଇଏସ
ନେଟୱାର୍କ ପ୍ରୋବ୍ଲେମ୍ ରହୁଚି।
ହଁ ହଁ ହଁ ସେ ସେମିତି ରହିଲେ କିଛି କିଛି ଅସୁବିଧା ନାଇଁ ଆଉ ବେଳେ ବେଳେ ଗୋଟେ ଗୋଟେ ଜାଗାରେ ଏଇ ଯଉ ବର୍ଷା ବି ହଉଚି ନେଟୱର୍କ ପ୍ରୋବ୍ଲେମ ଟିକେ ରହୁଚି।
ହଁ ହଁ ଆଉ ସକାଳୁ ରୋଷେଇ କରିସାଇଲେଣି।
ନା ନା ରୋଷେଇ ନାଇଁ ଟିକେ ଏଇଲେ ଚା କରିକିନା ପିଉଥିଲି ଚା ଟିକେ ରୁଟି ଥିଲା ଗୋଟେ ଆ ସେ ଟିକେ ନାକୁ ଟିକେ ଘିଅ ମାରିକିନା ଖାଉଥିଲି। କଣ କରିବେ ସକାଳୁ କଣ କହିଲେ?
ଆପଣଙ୍କର ବାପା ବୋଉ?
ହୁଁ ବାପା ଅଛନ୍ତି ଆଉ ମା ଏଇ ଦି ଦି ବର୍ଷ ହେଲାଣି ତା ଦେହାନ୍ତ ହେଇଯାଇଛି ଆଉ। ବହୁତ କମ ବୟସ ମାଙ୍କୁ କମ ବୟସ
ମା ମାନେ ଆପଣଙ୍କର ନିଜ ମା ନା ଶାଶୁ? ହାଲୋ।
ନିଜ ମା।
ନିଜ ମା ହଁ ହଁ କଣ ହେଇଥିଲା କି ତାଙ୍କ ଦେହ ଖରାପ ଥିଲା କି?
ଆଁ ନାଇଁ ନାଇଁ ଏଇ ଯୋଉ କରୋନା ହେଲାନି କି କରୋନା ହେଲା କରୋନା ହେଲା ଦି ହଜାରେ କେତେ ଆଉ ଏପଟେ ହେଲା ବେଳକୁ ହଜାର ଏକୋଇଶ ମସିହା ହେଇଗଲା ନା।
ହଁ ହଁ।
ଏକୋଇଶି କୋଡିଏ ଏକୋଇଶି ବେଳକୁ ମାନେ କୋଡିଏରେ ତ ବେଶୀ ଷ୍ଟାର୍ଟ ହେଲା ଆଉ ତାପରେ ଏକୋଇସି ବେଳକୁ ଆମେ ସେ ମାଆଙ୍କର ହଟା ଆମେ ଜାଣିନୁ ତାଙ୍କଠେ କରୋନା ହେଇଚି ହମ ବୋଲିକା ସିଏ ହେଠୁ ଉଁ ତାଙ୍କର ଆମେ ଛୋଟ ଛୋଟ ହେଇଥିଲୁ ତାଙ୍କୁ ଡାଇବେଟିସ୍ ଥିଲା ତ ତ ଯେତେବେଳେ କରୋନା ହେଇଯାଇଚି ସେ କିଡନୀ ହାର୍ଟେ ଆଉ ଯୋଉ ଆମର ଲଙ୍ଗସ୍ ସବୁ ଖରାପ ହେଇଗଲା ଆଉ। ହେଲାକି ଆ ହୁଁ ଖରାପ ହେ ହେଲା ଯେ ହେଲା ଯେ କିନ୍ତୁ ଲଙ୍ଗସ ରେ ଯୋଉ ପାଣି ଟା ଜମିଲା ଖାଲି ଆମେ ଭାବିଲୁ କି କିଡନୀ ଯୋଗୁ ହଉ ଚି ବୋଲି କିଡନୀ ଦେଖିଲା ବେଳକୁ ବେଶୀ ନଥିଲା ହଁ ହଠାତ ନା ଏନ୍ତୀ ମାନେ ଯେତିକି ଥିଲା ଗୋଟେ ଲୋକ ଭଲରେ ରହି ପାରିଥାନ୍ତା। ଚାରି ପାଞ୍ଚ ବର୍ଷ ସାତ ବର୍ଷ ତାପରେ ଅ ତାପରେ ହାର୍ଟର ପମ୍ପିଙ୍ଗଟା କମିଗଲା ପମ୍ପିଙ୍ଗ କମିଗଲାରୁ କଣ କି? ଏପଟେ ପାଣି ଏପଟେ ହାର୍ଟରୁ ବି ଜମେଇଲା ଏପଟେ କିଡନୀରୁୁ ବି ଜମେଇଲା। ଭି ସବୁ ଆ ହଁ ଖରାପ ହେଇଗଲା ଆଉ ମା ବୋଉତ ମାନେ ଆମ ସହିତ ପୁରା ସାଙ୍ଗ ଭଳିଆ ଆମେ ରହୁ। ହେଲା କି ଆଉ ପୁରା ମାନେ ଏମତି କମ୍ ବୟସ ବେଶୀ ବି ବୟସ ନୁହଁ ମାନେ ଆଉ ହଠାତ୍ କିନା ଏନ୍ତି ଚାଲିଗଲେ ଆଉ ଆମେ ତିନି ଭଉଣୀ ଆମ ଭାଇ ଗୋଟେ ହଁ ତିନି ଭଉଣୀ ଭାଇ ଗୋଟିଏ। ଭାଇର ବି ସାଙ୍ଗେ ସାଙ୍ଗେ ବାହାଘର ହେଇଥିଲା ବା ବର୍ଷେ ହେଇଛି ଯମାରୁ ବାହାଘର।
ଓ ବର୍ଷ ପରେ ମା ଗଲେ ନା
ଅ ହଁ ତାର ଛୋଟ ଛୁଆଟେ ଜନ୍ମ ହେଇଥିଲା ସିଏ ବି ନାଇଁ ନାଇଁ ଭାଇ ବର୍ଷ ଦେଢବର୍ଷ ହେଇଯାଇଥିଲା ଛୁଆଟା ବି ଚାରି ପାଞ୍ଚ ମାସରେ ହେଇଯାଇଥିଲା ଏମତି ହୁଁ ଛେ ଏମତି ପଳେଇଲା ପରେ ଆ ମୁଁ ବାବାଙ୍କ ପାଖରେ ଆସିକି ନା ରହେ ଆଉ
ଓ ଏ ଆପଣଙ୍କ ପାଖରେ ରହନ୍ତି ଆସିକି ନା
ମୁଁ ରହୁଛି ବାବାଙ୍କ ପାଖରେ କାରଣ ଆମର ବୋ ହଁ ବହୁତ ଘରଦ୍ଵାର କିନ୍ତୁ ଆମର କେହି ଲୋକ ନାହାଁନ୍ତି ରହିବା ପାଇଁ ଘରେ। ଆମେ ମା ପୁଅ ଆସିକି ଟିକେ ରହୁଛୁ ସ୍ବାମୀ ବାହାରେ ଚାକିରି କରିସନ୍ତି। ସିଏ ବେଳେବେଳେ ଶନିବାର ରବବାର ଟିକେ ଆସନ୍ତି ଛୁ ଟିରେ ହଁ ସେ ହୁଁ କାରଣ ସିଏ ବାବା ପାଖେରେ କେହି ନ ରହିଲେ ସେ ଏକଲା ହେଇଯିବେ ନା।
ଏକଲା ହେଇଯିବେ ହଁ ହଁ
ହଁ ଭାଇ ବି ଚାକିରି କରିଛି ଯେହେତୁ ବାହାରେ ଅନୁଗୁଳରେ ସିଏ ଆସି ପାରିବନି ସେ ତାର ସ୍ତ୍ରୀ ଛୁଆ ସେମାନେ ସେଠାରେ ରହୁଛନ୍ତି। ମା ଗଲା ପରେ ପରେ ସିଏ ବି ତାର ଯେହେତୁ ଏଠୁ ଯିବା ଆସିବା କରିଆ ଅସୁବିଧା ହେଲା ସିଏ ପଳେଇଲା। ମାନେ ସବୁବେଳେ ଯୋଉ ଶନିବାର ଆସିଲାବେଳୁ ତାର ଗୋଟେ ଶିର ଦବିଗଲା ତ ଆ ଯୋଉ ସବୁବେଳେ ଶିରଟା ଗଲାରୁ ଡାକ୍ତର ମନା କଲା ସବୁବେଳେ ଯିବା ଆସିବା କରିଆ ସେଥିପାଇଁ ସିଏ ବି ତା ସ୍ତ୍ରୀ ଛୁଆଙ୍କୁ ରହିଲା ତ କେମିତି ବାବା ବାବାଙ୍କୁ କହିଲା ଚାଲ ଏଇ ଘର ସବୁ ଭଡା ଦେଇଦବା। ଆ ମୋ ପାଖରେ ରହିବ ବାବା କହିଲେ ନାଇଁ ନାଇଁ ମୁଁ ଏତେ କଷ୍ଟରେ କରିଛି ଏତେ ଘରଦ୍ଵାର ତାପରେ କେମିତି ଛାଡିକି ଗୋଟେ ଭଡା ଦେବି ଇଚ୍ଛା ହବନି ଭଡା ଦବାକୁ ସେଥିଲାଗି ଆଉ ରହ ମୁୁଁ ପଳେଇଆସିଲି ଆଉ
ଓ ହ ତାଙ୍କ ଘରଟା କେମିତି ଛାଡିକି ଯିବେ ତାଙ୍କୁ ଏଇଠି ଭଲ।
ଭଲ ଲାଗିବ ତାପରେ ଦିଜଣ ଯା ତ ବି ମା ଆମର ବି ପୁରୁଣା କାଳିଆ ଘର ନୁହେଁ ଯେ ମାନେ ଜେଜେ କିଛି କରିନାହାଁନ୍ତି ବାବା ନିଜେ ମାନେ ଦିହଜାର ଉଣେଇଶରେ ଆମ ଘର କମ୍ପ୍ଲିଟ ହେଲା ବୁଝିଲେ କି? ଆଉ ମା ବାବା ମିଶିକି ରାତି ରାତି ଆସିବେ ଏଇଠି ମିସ୍ତ୍ରୀ ମାନେ ଜଗିବେ କେତେଗୁଡିଏ କାମ କରୁଛନ୍ତି ଇଏ କରନ୍ତି ଆମେ ସେପଟେ କ୍ଵାର୍ଟରରେ ଥିଲୁ। ଆଉ ବାବାଙ୍କର ଯୋଉ ଇଏ କ୍ୱାର୍ଟରରେ ଥିଲୁ ଗମେଣ୍ଟ କ୍ୱାର୍ଟର। ଆଉ ଗୋଟେ ଆସିକି ନା ଘରଦ୍ଵାର ଯେନ୍ତି କହନ୍ତିନି ଗୋଟେ ଜଣେ ସିଞ୍ଚି ସିଞ୍ଚିକି ତାର କରିଥିବ ନା ହଠାତ୍ କିନି ଛାଡିକି ଯିବାକୁ ଇଚ୍ଛା ହବନି।
କରିଛନ୍ତି ତାଙ୍କୁ କେମିତି ଛାଡିକି ଯିବାକୁ ସେଠିକି ଯିବାକୁ ତାଙ୍କୁ ଭଲ ଲାଗିବନି।
ନା ନା ସେଥିପାଇଁ ଆପଣ ଆସି ରହୁ ହଁ ହଁ ଯାଉଛନ୍ତି କାରଣ କାରଣ ସିଏ ବି ଏକଲା ହେଇଗଲେ ମାନେ ଏପଟେ ମାନେ କଣ ମାନେ ରୋଷେଇ ଷେଇ ବି କରିକି ଦବାକୁ ବି କେହିନାହାଁନ୍ତି।
କେହି ନାହିଁ ଏକୁଟିଆ କେମିତି ଛାଡିପାରିବେ ଛାଡିପାରିବେନି।
ରା ମ ଦୁନିଆର ତ ସବୁଠୁ ବାପା ମାଆଙ୍କଠୁ ବଡ କିଛି ନାହିଁ।
କିଛି ନାଇଁ ବାପା ମା ଖବର ବେ ଶି ଝିଅ ହିଁ ବୁଝିବେ।
ସେଇଆ ବା ଆଉ ତାର ଆମେ ଯେହେତୁ ମୁଁ ଯେହେତୁ ବଡ ଆମେ ସବୁ ବର୍ଷିକିଆ ଛୁଆ ସବୁ। ମୋ ଭୋଉଣୀ ମଝିଆ ଭୋଉଣୀ ସିଏ ମୋଠୁ ବର୍ଷେ ସାନ ସା ଭାଇ ତାଠ ବର୍ଷେ ସାନ। ସଥନ ଭୋଉଣୀ ତାଠୁ ବର୍ଷେ ସାନ। କେହି ଜଣା ପଡିବନି ଯେ କିଏ ବଡ ସାନ ବୋଲି।
ବର୍ଷ ବର୍ଷିକିଆ ସବୁ ଆଉ ଜଣା ପଡିବ କେମିତି?
କେମିତି ଜଣା ପଡିବ ଆଉ ଏମିତି ହେଇକି ଆଉ ତ ସିଏ ତେଣୁ କରି ଯେହେତୁ ମୁଁ ବଡ ମୁଁ ସବୁବେଳେ ମୋ ଦାୟିତ୍ଵ ଟା ନିଭାଏ। ଯେ ନାଇଁ ମୋର କ ର୍ତ୍ତବ୍ୟ ଭାବିକି ଯାହା କରିବା କଥା ମୁଁ କରିବି ମତେ କଷ୍ଟ ହୋଉ ଯାହା
ଆପଣଙ୍କ ଶାଶୁ ଘରେ କିଏ କିଏ ଅଛନ୍ତି?
ଶାଶୁ ଘରେ ଶାଶୁ ଶାଶୁ ଅଛନ୍ତି। ଶଶୁର ଉଁ ନାହାନ୍ତି ବି ଏକ୍ପପାଡ କରିଯାଇଚନ୍ତି। ଆଉ ସେମିତି ଆଉ ଦେଢଶୁର ଶାଶୁ ଦେଢଶୁର ଦିଅର ଯାଆ ସେ ସବୁ ଅଛନ୍ତି ତିନି ଚାରି ଜଣ ସେମାନେ ନା। ଅଛନ୍ତି। ମୁଁ ସଭା ସାନ।
ସବା ସାନ ଆ ପଣ ଏ ସବୁ ଭଲ ଶାଶୁ ଦେଢଶୁର ସବୁ ଭଲ ଭଲ ତ କଥାବାର୍ତ୍ତା ତାଙ୍କର?
ହଁ ଭଲ ସେମାନେ ସବୁ ଭଲ କଥାବାର୍ତ୍ତା ଇଏ ସିଏ। ତ ମୁଁ ବେଣୁସୁ କଣ କିଏ ଇଏ ଚାକିରି କରନ୍ତି ତ ବାହାରେ ରହେନା ହଁ। ମୁଁ ହେଠି କିଛି ରହିପାରେନି ହଁ ସେ ତ ଏମିତି ଚାକିରି କରନ୍ତି। କହିଲା ସେ କେମିତି ବାହାରେ ମ୍ୟାନେଜ କରିବେ ତେଣୁ ଘରେ ତାଙ୍କ ପାଖରେ ରହେ ଯେହୁତୁ ମୁଁ ସେଠି ରୁହେ ସିଏ ଯେତେବେଳେ ରାହୁ ଟାଙ୍କର ଟ୍ରାନ୍ସଫର୍ ହୋଇଇଗଲା। ଆଉ ଛତିଶଗଡ ହେଇଗଲା ତ ସେତେ ବାଟ ଆଉ ଯାଇଁ ସେଠି ଯାଁଇକି ରହିବା। ପିଲାକୁ ପାଠ ପଢେଇବା। ଟିକେ ସ ସେଥିଲାଗି ଉଁ ମୁଁ ପଳେଇ ଆସିଲି ବାମ୍ବାରେ ସେ ଘରକୁ ସେଠି ଯାଇଥାନ୍ତି ଶାଶୁ ଘର କିନ୍ତୁ ଯେହେତୁ ମୋ ବାମ୍ବା ଏକଲା ନା। ସେ ତ ତାହା ଦେଖ ବୋହୂ ମାନେ ନୁହଁ ମେନ୍ କଥା ତାଙ୍କୁ କରିବା ପାଇଁ ସମସ୍ତେ ଅଛନ୍ତି।
ଅଛନ୍ତି।
ଥିଲେ କାହିଁକି ମୋର ମେନ୍ କଥା କିଛି କରିବା ନ କରିବା ବଡ କଥା ନୁ ମେନ୍ ଜଣଙ୍କ ପାଖେ ରହିବା ଜଣଙ୍କ ମାନେ ଗୋଟେ ଏ
ସାହାରା ରହିବା ଦରକକାର ନା ଆପଣଙ୍କ ବା ପା ଏକୁଟିଆ ଅଛନ୍ତି ଆଉ ଏକୁଟିଆ ଛାଡି ବି ହବନି।
ହୁଁ ହୁଁ ସେଠି ସକାଳୁ ଦେଖୁନ ମାନେ ଏମିତି ସିଏ ଭୋରୁ ମୁଁ ଉଠି ସେ ବି ଆମର ଫୁଲ ଘର ଘର ତୋଳି ଆଣିବେ ଗାଧେଇ ପାଧେଇ ପୂଜା ଫୁଜି ମୂର୍ତ୍ତି ବହୁ ସମୟ ଦଣ୍ଟା ଚାଳିଶ ପଞ୍ଚାବ ମିନିଟ୍ କରିବି ଆ ତେଣୁ ତାକୁ ଟିକିଏ ସିଏ ତ ଟିକେ ସୁଗାର ତାଙ୍କ କିନ୍ତୁ ଅ ହେଲେ ବି ତାଙ୍କୁ ସୁପ୍ ଟିକେ ପିଇବେ ତାଙ୍କୁ ହେଟି ଯୋଉ ଟିକେ ଗଜାମୁଗ ଟିକେ ଖାଇବେ। ହଁ ଆପୁଲ ଟିକେ ଗଜାମୁଗ ଟିକେ ସେଏ ଖାଇବେ। ତାପରେ ଏଇଠୁ ଟିକେ ଚା ହେଇଥିଲେ ଗୋ କୋଟା କଲି ଫୁଣି ମୁଁ ଟିକେ ପିଇଲି କ୍ଷୀର ଚା ତାଙ୍କୁ ଟିକେ ଦେଲି। ହୁଁ ତାପରେ ହେଟି ନା ସିଏ ପୁଣି ଟିକେ ନା ମାର୍କେଟ ଯିବେ କଣ ଆମିଷ ଟିକେ ନେଇକି ଆସି ଲେ କରିବାକୁ ଆଜି ଯେହେତୁ ବାର ଅଛି ହୁଁ। ଆଣିଲେ ଖାଇବୁ କ-କରିବି ରୋଷେଇ କରିବି। ଖାଇକି ସେ ଦଶଟା ବେଳକୁ ଅଫିସ ଟିକେ ଯିବେ। ଅଫିସରୁୁ ଯାଇଁକି ଆସିଲେ ଯାଇକି ସଞ୍ଜ ଟି ଫିନ୍ ଫୁଣି ତାଙ୍କ ପାଇଁ ଫୁଣିବି ଯାହା ଟିକେ ଦେବି। ରୁଟି ଭଜା ହୋଉ ଯାହା ହୋଉ ବେଳେ ବେଳେ କହନ୍ତେ ନହେଲେ ଅଟା ଚକୁଳି ଟିକେଏ କରିଦେଇଦେ ମୁଁ ଆଉ କାଇଁ ରୁଟି ଫୁଟି କେତେ କରିବୁ ଆଁଇଶ ହେଲା ଦିନ କଣ କି ଦିଇଥର ରୋଷେଇ କଲା ବେଳକୁ ଏପଟେ ପୋଛାପୋଛି କର ସେପଟେ କର ଆଉ ଟିକେ ହଇରାଣ ହେଇଯାଏ। ଆଉ ସେମ ତାଙ୍କୁ କରିକି ଦେବି। ତ ତାପରେ ଏ ପୁଅ ଟା ବି ମେନ୍ କଥା ସିଏ ବି ଗୋଟେ ପିଲା ଯେ ସେ ଖାଇବାକୁ ମାନେ କହିବ ମୁଁ ଆଇଁଷ ଖାଇବିନି ଆଜି ହେଲାକି ସେ ଆଇଁଷ ଟିକେ ସେ ବହୁତ ତାର ଇଏ। ତା ପାଇଁ ଏଠୁ ଟିକେ ପନିର ଆଣିଛନ୍ତି ବେଶି। ନାଇଁ କିଛି ଖାଇବନି ଖାଲି ଚିକେନ ଯେ ସିଏ ବି ଯଦି ଗୋଟେ ଥର ଖାଇଦେଲା ଧର ଆଜି ଖାଇଛି ନା ବୁଧବାର ଖାଇଛି ନା ଆଉ କହିବ ଏଇନା ମତେ ସପ୍ତାହେ ଦିଅ ନି ହେଲା। ଆଉ ତମେ ତମର କରୁଛ ଖାଲି କହିବ ମୋତେ ଟିକେ ପନିର ଦିଅ। ମୋର ପନିର ତାର ପ୍ରିୟ ପନିର ପିଅ ହୁଁ।
ସେ ପଢୁଛନ୍ତି କୋଉଠି କମ ଟୁଏଲ୍ଭ। ଇଲେଭେନ ରେ ପଢୁଛନ୍ତି।
ହଁ। ସେ ସବୁ ଛୋଟ ଛୋଟ ଆମ ବାହାଘର ଆମେ ଆକ୍ଚୁଆଲି ଭଲ କମ ବୟସ ରେ ବାହା ହେଇ ଯାଇଥିଲୁ ତ ମାନେ ସବୁ ଆମେ ଦି ଭଉଣୀ ଏକାଠି ବାହା ହେଇଥିଲୁ ଆମର।
କେତେ ବର୍ଷରେ ବାହା ହେଇଥିଲେ?
ହଁ ସେଇ ଏକୋଇଶି ବାଇଶି ଏମିତି ବାହା ହେଇଥିଲୁ ଆଉ।
ଓହୋ ଆଉ ଆପଣଙ୍କ ଭଉଣୀ ସବୁ ସେଇ ଏକୋଇଶ ବାଇଶ
ହଁ ଆସିବ ନାଇଁ କଣ କି ଆମେ ଗୋଟେ ମାନେ ଗୋଟେ ଦିନ ଆମ ବାହାଘର ହେଇଥିଲା।
ଦି ଭଉଣୀଙ୍କର ଏକା ସାଙ୍ଗରେ ହେଇଥିଲା।
ଏକା ସାଙ୍ଗରେ ହେଇଥିଲା କାରଣ ଆମେ ଯେହେତୁ ବର୍ଷେ ସାନ ବଡ଼ ତାହାର ଠିକ୍ ହେଲା ମୋର ଠିକ ହେଲା ଯେ ଯଦି ଗୋଟେ ଜଣଙ୍କୁ ବର୍ଷେ ରଖିବୁ ପୁଣି ବର୍ଷେ ପରେ କଲା ବେଳକୁ ପୁଣି ବନ୍ଧୁବାନ୍ଧବ ପୁଣି ଲୁଗାପଟା ଦିଅ ବହୁତ ଇଏ ହେଇଯିବ ତ ତାର ହଁ ତାପରେ ତାର ବି ଟିକେ ତାର ଦିଅର ଯିଏ ଥିଲେ ସିଏ କହିଲେ କି ଯେଉଁ ସିଏ ମର୍ଚେଣ୍ନ ନେଭି। ସେ କହିଲେ ଯେ ମୁଁ ଯେହେତୁ ପଳେଇବି ତ ଏକକାଳୀନ କରିଦେ କାରଣ ମୁଁ ଏଇନା ଆଉ ବର୍ଷେ ଆସିପାରିବିନି। ହେଲାକି ତାଙ୍କ ଘରେ କହିଲେ ସିଏ ବି ଅପେକ୍ଷା କରିବ ମୋ ପାଇଁ। ତ ସେଥିଲାଗି ଗୋଟେ ଦିନରେ ଗୋଟେ ତାର ଧର ବାରନଟା ଆମେ ଦେଖା ଦେଖି ବି ହେଇନୁ ଆଉ। ଆମ ତାର ଧର ମାନେ ମୋର ହେଇଗଲା ଧର ଗୋଟେ ଦିଟା ରେ ତାର ସନ ସକାଳୁ ହେଇଥିବ ମୁଁ ତା ମୁଁ ଦେଖି ପାଇଲିନି କି ଆମ ଛୁ ସେଇଗୋଟା ଭାରି ମନେ ପକଉଛି କି ବାହାଘର ହେଲା ମୁଁ ଦି ପରସ୍ପରକୁ ଦେଖା ଦେଖି ବି ହେଇ ପାଇଲେନି।
ଦି ଜଣଙ୍କର ବାହାଘରେ ହେଲା ଏକା ସାଙ୍ଗେରେ ତ ଆଉ ଦେଖିବି କେମିତି?
ନା ଦେଖି ହବନି ପା ଦିଟା ଯୋଉ କୁହନ୍ତି ଚାରି ମୁକୁଟ ହେଲା ଇଏ ସିଏ ଆଉ ସେ ମତେ ଦେଖିନି କି ମୁଁ ତାକୁ ବି ଦେଖିବାକୁ ଆସିନି। ଏମତି ହେ କି ସେଇ ଗୋଟେ ହେଇଗଲା ତେଣୁକରି ତା ଝିଅ ବରଂ ମୋ ପୁଅଠୁ ଚାରି ମାସେ ବଡ଼।
ଓହୋ ଆପଣ ତାଙ୍କର ଆଗେ
ଆଗେ ହଁ ହଁ ତାଙ୍କର ଆଗେ ତାର ଆଗେ ତାର ଚାରି ମାସେ ସିଏ ମୋଠୁ ସାନ କିନ୍ତୁ ତା ପୁଅ ତା ଝିଅ ଚାରି ମାସେ ବଡ଼ ଇଏ ଚାରି ମାସେ ସାନ। ଏମିତି କଣ କାହାର କେତେବେଳେ ଯେ କାହାର କାହାର ପିଲା ଆଗ ହୁଏ। ପଛ ହୁଏ କିନ୍ତୁ ଯେହେତୁ ଏକା ଦିନରେ
ହଁ ହଁ।
ଏକା ଦିନରେ ବାହାଘର ସିନା ହେଇଯାଇଛୁ ଆଉ ଛୁଆ ତ ଭଗବାନ ଯାହା ତାଙ୍କର ଦାନ ଯେମି ସିଏ ଯେତେବେଳେ ଯିଏ ହେବା କଥା ହେବେ।
ଆଉ ମୁଁ ରଖୁଛି ପରେ କଥା ହବା ଆଉ ବାଏ। ରଖନ୍ତୁ। ।